ହାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର।
ହ୍ୟାଲୋ ନମସ୍କାର କଣ କରୁଚନ୍ତି?
ନାଇଁ ବସିଚି ଆଉ
ହୁଁ ହୁଁ।
ଲାଇନ୍ କଟି ଗଲା ତ ବର୍ଷା ଟିକେ ଜୋରେ ହଉଚି।
ବର୍ଷା ହଉଚି ସିଆଡେ?
ଆଜ୍ଞା ବହୁତ୍ ଜୋରେ ହଉଚି।
ଓହୋ ନାଇଁ ଇଆଡ଼େ ହଉନି ନାଁ। ଲାଇନ୍ ଫାଇନ୍ ବି ଆମର ଅଛି ବର୍ଷା ଫର୍ଷା କିଛି ହେଇନି ଆଉ।
ଆଜ୍ଞା।
ଆଉ କେବେ ବିରଜା ମନ୍ଦିର ଆଡ଼େ ଆସନ୍ତୁ।
ହଁ ଯିବି ତ ନେ ଯିବି ଯେମିତି ହେଲେ ଥରେ।
ଆସିଲେ ମତେ ଟିକେ ଯୋଗା ଯୋଗ କରିବି ଆଉ ଦେଇକି ଦେଖା ଆବ ଆଉ।
ଆଜ୍ଞା।
ହ ମଜା ହବ ସବୁ କୁଷୁମା ବୁଲିବେ ଖଣ୍ଡଗିରି ଯିବେ ନାଁ ଖଣ୍ଡଗିରି କରିବେ। ଆମର ଅଣହାଣ୍ଡା ରତ୍ନଗିରି ଯିବେ
ଆଜ୍ଞା।
ବୁଟି ଲେ ଭଲ ଲାଗିବ ଶାନ୍ତି ଲାଗିବ ରତ୍ନଗିରି।
ଆଜ୍ଞା।
ହୁଁ ଆଉ ଆମର ସେଠି ବଡ ଶିବ ଷ୍ଟାଚୁ ଅଛନ୍ତି ସେଠିକି ବି ଯିବେ। ଦଶଶିନୀ ଘାଟ ଯିବେ ଦଶଶିନୀ ଘାଟରେ ତ ସବୁଠୁ ଶାନ୍ତି ଲାଗିବ। ବସସିନି ଘାଟ। ସେଠି ଯୋଉ ଜଗନ୍ନାଥ ମନ୍ଦିର ସେଠି ଆହୁରି ଶାନ୍ତି ସେଠି ଟିକେ ବସିଲେ ବଢିଆ ଲାଗେ। ଯିବ ତାପରେ ଯମ ମା ସାତ ଭଉଣୀଙ୍କୁ ଦର୍ଶନ କରିବେ। ବୈତରଣୀ ପାଣି ଟିକେ ଛିଞ୍ଚି ହେବେ ଭଲ ଲାଗିବ।
ଯିବା ବେଳା ପଡୁ।
ହଁ ସବୁ ସେଇ ବେଳ କାଳ ଉପରେ।
ଆଜ୍ଞା।
ହଁ ଆସିବେ ଆଉ।
ଆଜ୍ଞା।
ଘରେ ସବୁ କେମିତି ଅଛନ୍ତି?
ଭଲ ଅଛନ୍ତି ଆଉ।
କେବେ ଛତିଆ ଗୋଟା ଆସଚନ୍ତି?
ସତ୍ୟାବଟା ନାଇଁ ବା ମୁଁ ଯାଇନି।
ଛତିଆ ପଟା ବି ଆସିବେ ଆମ ଛ ତିଆ ବାଟ ତ ପୁରା ପୁରା କହିବାକୁ ଗଲେ ପୁରା ପ୍ରସିଦ୍ଧ।
ଆ
ମାଳିକା ଠାରୁ ଆରମ୍ଭ କରିକି ଆମ ହୁଁ ଇଏ ପର୍ଯ୍ୟନ୍ତ ଗୀତା ପର୍ଯ୍ୟନ୍ତ ସବୁଆଡେ ଆମ ଛତିଆ ବଟ ଙ୍କର ଚର୍ଚ୍ଚା।
ଆଜ୍ଞା
ସେଠିକାର କାରୁକାର୍ଯ୍ୟ ପୁରା ଅଲଗା ପୁରା ନିଆରା କାରୁକାର୍ଯ୍ୟ।
ଆଜ୍ଞା
ବସ୍ ରେ ଗଲା ବେଳକୁ ସେ ରାସ୍ତାରେ ଦେଖା ହୁଏ। ଛତିଆ ବଟଙ୍କ ଧ୍ୱଜା ଉଡୁଥିବାର ଦେଖା ହୁଏ। ମୁଣ୍ଡିଆ ଫୁଣ୍ଡିଆ ମାରିକି ଆମେ ଯାଉ ବଢିଆ ଲାଗେ, କାକରା ସେଠିକାର ପୁରା ବଢିଆ ଲାଗେ।
ଆଜ୍ଞା
କାକରା ପୂରା ତା ଭିତରେ ତ ସବୁ ଛେନାପୂର ଦିଆ ହେଇଥିବ ନଡିଆ ପୂର ପ୍ରାୟତଃ ଛେନା ପୂର।
ଆଜ୍ଞା
ପୂର କାକରା ଟା ବଢ଼ିଆ ଲାଗେ।
ହଁ
ଆଉ ଆମ ଯାଜପୁରରେ ବାଲିଚନ୍ଦ୍ରପୁର ପଟରେ ବି ଯୋଉ ଛେନା ଗଜା ଟାଇପ ର ଛେନା ମୁଡ଼କି ଟାଇପ ର
ଆଜ୍ଞା
ତାକୁ ବି ବନାନ୍ତି ସକାଳେ ବି ବଢାଆ ଲାଗେ ଛେନା ମୂଁଡକି।
ସେଟା କେମତି କଁ ତିଆରି ହୁଏ ହାଁ
ଛେନା ମୁଡକି ଟା ନାର୍ମଲି ଷ୍ଟିମ୍ ଷ୍ଟିମଛେନା ମିଳିବା ଆକଟ୍ୟୁଆଲି ଜାଣିନି ଭଲସେ ମୁଁ ମାନେ ମୁଁ ମାନେ ଅନୁମାନ କରୁଚି। ଅନୁମାନ କରୁଚି ଏମିତି ହେଇଥିବ। ଛେନାକୁ ଯେମିତି ଆମର ଓ ମାନେ ପୁରା ଛେନାପୋଡ ଭଳିଆ କରନ୍ତି ସେମତିଆ କରୁ ଥିବେ ଆଉ ଗୋଟେ ସାଇଡ ତାର ହାଡ ତାହେଲେ କେମିତି ରୁହେ ସେ କେମିତି ଗୋଟେ ଅଲଗା କରିୁଥିବେ ଆଉ। ମୁ ଏତେ ଜାଣିନି ତା ବିଷୟରେ, ହଁ ମୁଁ ମାନେ ଏତେ ପୂରା ପରଖ ନିରିଖି କରିକି ଦେଖିନି। ମୁଁ ଖାଲି ଖାଇଛି ମତେ ଭଲ ଲାଗେ ଜିନିଷ ଟା ଛେନା ମୁଡ଼କି ଭଳିୟା ପୁରା ଟାଣ ଟାଣ ଟିକେ ଲାଗୁଥିବ। ହୁଁ ବଢିଆ ବଢିଆ ଜାଗା ଅଛି କେଉଁଝରରେ ବି ଭଲ ଭଲ ଜାଗା ଅଛି।
ବୁଲିବାକୁ ଟିକେ ସମୟ ଦରକାର ଆଉ
ସମୟ ତାପରେ ବୁଲିବା ପାଇଁ ମାନେ ଘର ଲୋକ ବି ଯିବା ଦରକାର। ଆଉ କଣ ମଜା ଲାଗିବ ଆଉ ଘର ଲୋକଙ୍କୁ ଡାକିବୁ ଘର ଲୋକ ଘରଲୋକ କହିବେ, ଆମର ଦେହ ଭଲ ନାହିଁ କିଏ ଯିବ ବାନ୍ତି ହବ ଏମିତି ସବୁ କହିବେ।
ହଁ ସେଇଟା ତ ମେନେ ଆଉ ଆ
କଣ ଅଛି ଗାଇଲ ଆମ ଘରେ ବାପା, ମା, ମୁଁ ବଡବାପା, ବଡବୋଉ, ଜେଜେମା, ଭାଇ ଆଉ ମୋ ପିଇସିଙ୍କର ଗୋଟେ ପୁଅ ଆପଣଙ୍କ ଘରେ?
ଆମର ଖାଲି ବାବା, ମାମା ଆମର ଜଣେ ଦିଅର ଆଉ ମୋ ହଜବେଣ୍ଟ। ହଜବେଣ୍ଟ ବାହାରେ ରହନ୍ତି ଆଉ।
ଆଚ୍ଛା। ଯା ହଉ। ଭଲ ଆଉ।
ଉଁ ଛୋଟ ଫ୍ୟାମିଲି, ଆଜ୍ଞା।
ଭଲ। ଆପଣଙ୍କ ବାପ ଘରେ ବଡ ପରିବାର ନା ଛୋଟ ପରିବାର?
ଉଁ ସେମିତି ଆଉ ବେଶୀ ବଡ ନୁହଁ କିନ୍ତୁ। ଯେମିତି ମୋର ଅଛନ୍ତି ଉଁ ବାବା, ମାମା ଆଉ ମୋର ଦିଟା ଭାଇ ଅଛନ୍ତି ଆଉ ବଡ ଭାଇ ବାଆ ହେଇ ଏନ୍ତି ଭାଉଜ ଅଛନ୍ତି ତାଙ୍କର ଗୋଟେ ଛୋଟ ପୁଅ ଅଛି। ଆଉ ଆଉ ଦିଦି ଯୋଉ ତାଙ୍କର ମ୍ୟାରେଜ ହେଇଯାଇଛି ସେତିକି।
ଆ ଆପଣ ତ ଏ ବର୍ଷ ନୂଆ କ ଯୋଉ ବାହା ହେଇସାରିଲା ପରେ ଯୋଉ କରନ୍ତି ଖୁଦରୁକୁୁଣୀ ସେଟା ତ କରିବି?
ହଁ କରିବେ।
ଆପଣଙ୍କର ବାହା ହେଲା ପରେ ବି ଖୁଦୁରକୁଣୀ ଅଛି ନା ଏଇଟା ଲାଷ୍ଟ?
ନାଇଁ। ଖୁଦୁରୁକୁଣୀ ମାନେ ତମ ଉପରେ ଡିପେଣ୍ଡ କରେ ମାନେ କରୁଛନ୍ତି ଜଣେ ଜଣେ ମା ଥରୁଟେ କରିକି ଛାଡି ଦହନ୍ତି ତ ଅ ନିଜର ଯଦି ଇଛା ଥିବ ତ ସିଏ ସବୁବେଳେ କରିପାରିବ ଚାହିଁଲେ।
ନା ମୁଁ କିନ୍ତୁ ଜାଣିଛି ମୋ ଭଉଣୀ କୁ ଯିଏ ବାହା ହେଇଛି ତାଙ୍କ ଘର ଆଠଗଡ। ଆଠଗଡ ପ ରେ ମାନେ ମାନେ ଯେପର୍ଯ୍ୟନ୍ତ ତୁ ବଞ୍ଚିଥିବୁ ସେପର୍ଯ୍ୟନ୍ତ ତତେ କରିବାକୁ ପଡିବ
ଆ ଆଜ୍ଞା ହଁ ତାଙ୍କ ଆଡେ ସେ ନିୟମ ଥିବ ଆଉ। ସମସ୍ତେ କରିବାକୁ ବାଧ୍ୟ।
ସମସ୍ତେ ଛୋଟ ଠାରୁ ବୁ ମାନେ ବୁଢୀ ପର୍ଯ୍ୟନ୍ତ ଯୋଉମାନେ ସବୁ ବିବାହିତ ସମସ୍ତେ କରିବେ।
ଆଜ୍ଞା।
ତ ମୋ ଭଉଣୀ ବି କରିବ। କରିବ ଆଉ। ଏ ବର୍ଷ ତର ସବୁ ନୂଆଁ।
ହଁ ମୁଁ ବି ଭାବିଛି ଆଗକୁ କରିବି ବୋଲି ସବୁବେଳେ ଖୁଦୁରୁକୁଣୀ ଟା ଆଉ। ଯା ଭାଇମାନଙ୍କ ଓଷା ତ ଭାବୁଛି କରିବି ବୋଲି।
ଭଲ ବି ଖୁଦୁରୁକୁଣି ଟା। କୁମାର ପୂର୍ଣ୍ଣିମା ବି ଏ ବର୍ଷ କୁମାରୀ କରିବେ ନା କଣ ଆସିକି ଯୋଉ ଲାଷ୍ଟ କୁମାରି ପୁର୍ଣ୍ଣିମା କରନ୍ତି।
ଆଜ୍ଞା ଆଜ୍ଞା।
ସେଟା ବି କୁମାର ପୂର୍ଣ୍ଣିମା ବି କରିବେ।
ଆଜ୍ଞା।
ଏଇଆ ଆଉ। ଆପଣଙ୍କର ମ୍ୟାରେଜ ଟା କେବେ ହେଇଛି ବାହାଘର ଟା?
ମ୍ୟାରେଜ ଏବେ କାଲିକି ମୋର ହ ହବ ବର୍ତ୍ତମାନ ତିନି ମାସ କମ୍ପ୍ଲିଟ୍।
ଓହୋ। ତାହେଲେ ଆଁ ଚାରି ଯା ଆପଣ ଫେବୃଆରୀ ଚାରିରେ ବାହାହେଇ ମାର୍ଚ୍ଚ, ଏପ୍ରିଲ, ମେ ଚୁନା ନାଁ ନାଁ ନାଁ ଆପଣ
ଫେବୃଆରୀ ନୁହଁ ମାର୍ଚ୍ଚ ରେ ଆଜ୍ଞା।
ମାର୍ଚ୍ଚ ଚାରି ରେ ତାହେଲେ ବାହା ହେଇକ ନାହିଁ କି?
ନାଇଁ ମାର୍ଚ୍ଚ ବି ନୁହଁ, ମାର୍ଚ୍ଚ ନୁହଁ। ଏପ୍ରିଲ ଚାରି, ଏପ୍ରିଲ ତିନି।
ଏପ୍ରିିଲ୍ ତିନି ଆଜିି କେତେ ତାରିକି
ଆ ଆଜି ଦୁଇ ପରା ଯୋଉ ଜୁଲାଇ ମାସ
ଆଚ୍ଛା ଆଚ୍ଛା ଆଛା ଆଜି କାଲି ଓହୋ ଡେଟ୍ ବି ଭୁଲି ଗଲାଣି
ହୁଁ ଲକ୍ଷ୍ୟ ବଡ଼ ନା ଟିକେ ଆଉ
ହଁ ଆପଣଙ୍କ ଘରେ ସବୁ ମାନେ ବାପା ଘରେ ସବୁ କିଏ କିଏ ଭାଇ କେତେ ଜଣ ଆପଣଙ୍କର
ଭାଇ ଗୋଟେ ଭାଉଜ ବଡ଼ ଭାଉଜ ଆଉ ପୁଅ ଟିକି ପୁଅ ଟେ ଏବେ ଦି ବର୍ଷର
ହ
ଆଉ ବାବା ମାମା ଆଉ ଆଉ ଜଣେ ଯୋଉ ଦିଦି ଯୋଉ ସେ ମ୍ୟାରେଜ୍ କରିଯାଇଛନ୍ତି
ହାଲୋ ଆପଣ ଦି ଭଉଣୀ
ଆଜ୍ଞା ଦି ଭଉଣୀ ଦି ଭାଇ
ଓହୋ ଭାଇ ଦିଜଣ ବି ବାହା ହେଇଯାଇଛନ୍ତି ଭଉଣୀ ଦିଜଣ ବି ବାହା
ଭାଇ ଖାଲି ଗୋଟେ ଭାଇ ବାହାହେଇଛନ୍ତି ତାଙ୍କର ଭାଉଜ ଅଛନ୍ତି ଆଉ ପୁଅ ଅଛି ଆଉ ସାନ ଭାଇ ଯୋଉ ସିଏ ମୋ ଠୁ ବର୍ଷେ ବଡ଼ ହବ ଆଉ
ହୁଁ ହଁ
ଆଜ୍ଞା
ହୁଁ ତ ଆପଣଙ୍କ ବଡ଼ ଭଉଣୀ କେଉଁଠି ବାହାହେଇଛନ୍ତି
ସିଏ ଆମ ସେଇ ପୁରୀ ଡିଷ୍ଟ୍ରିକିରେ
ଆଛା ଆପଣଙ୍କର ଟିକେ ଦୂର ହେଇଗଲା ଆଉ
ହଁ
ହଁ ଚଳିବ
ହୁଁ
ସେମିତି ଦେଖିବାକୁ ଗଲେ ବି ପାଖ ଲୋକ ପୁରୀରୁ ଯାଇକି ଯାଜପୁରରେ ବି ବାହା ହେଉଛନ୍ତି କୁଆଡ଼େ କୁଆଡ଼େ ଯାଇକି ବାହା ହେଉଛନ୍ତି
ତ ମ୍ୟାରେଜ୍ କରୁଛନ୍ତି ଆମର ତ ମୂଳସୁ ହଉଛି ଷାଠିଏ ସତୁରି କିଲୋମିଟର ହେଉଛି
ହୁଁ ହଁ ସେଥିରେ କଣ ଅଛି ଯେତେବେଳେ ଚାହିଁବେ ଯୋଉଠି ଚାହିଁବେ ରହିପାରିବେ ଆଉ ଆପଣଙ୍କର ଜଗନ୍ନାଥ ମନ୍ଦିର ଠାରୁ ଆପଣଙ୍କ ଘରଟା କେତେ ବାଟ
ମାନେ ଏଠା କଥା କହୁଛ ନା ସେଠା କଥା
ସେଠା କଥା
ଆ ସେଠୁ ଆମର ସେଇ ପଇଁଚାଳିଶ ଭିତରେ ହବ
ହେଉ ଠିକ୍ ଠାକ୍ କହିଲ
ଆଜ୍ଞା
ଆଉ ଆପଣଙ୍କ ଯୋଉ ଫନି ହେଇଥିଲା ଭାରି ଅସୁବିଧା ହେଇଥିବ ନା
ଫନିରେ ତ ଆମର କହିବାକୁ ଗଲେ ଓଡିଶା ବାସୀ ସମସ୍ତଙ୍କର ଯାହା ହେଲେ କିଛି ନାହିଁ କ୍ଷତି ‌କ୍ଷତି ହେଇଛି ତାପରେ ମାସେ ଯାଏ ଲାଇନି ଆମର କଟିଯାଇଥିଲା
ହୁଁ
ଆଉ ଏମିତି ଘର ଭାଙ୍ଗିବା ପ୍ରାୟ କିଛି ଲୋକଙ୍କର ଘର ତ ପୁରା ଭାଙ୍ଗିକି ଉଡ଼େଇ ଦେଇ ଥିଲା ଆଉ କିଛି ନଥିଲା
ହୁଁ।
ଆମର ଯେହେତୁ ଛାତଘର ଏତେ କିଛି କ୍ଷତି ହେଇନଥିଲା ଗଛ ପତ୍ର ଭାଙ୍ଗି ଯାଇ ଥିଲା ଏମିତି ସବୁ ହେଇଥିଲା ଆଉ ଲାଇନ ଟା ନଥିଲା ଟିକେ ପ୍ରୋବ୍ଲେମ ହେଉଥିଲା ଆଉ
ପୁରା ମାଷ୍ଟର ଲାଇନ୍ ନଥିଲା ନାଇଁ କି।
ଆଜ୍ଞା।
ଭାରି କଷ୍ଟ ହଉଥିବ।
ଆଜ୍ଞା। ତ ମୋବାଇଲ ହରିଆ ଟିକେ ଚାର୍ଜ ବସେଇଲା ଆସିକି କୁଆଡେ ନେଇକି ଯା ଯୋଉ ଚାର୍ଜ
ବ୍ୟାଟେରୀ ସବୁ ରଖିଥିବେ ଦୋକାନ ମାନଙ୍କରେ ସେଇ ନହେଲେ ଯାହାର ଇନଭଟର ଥିବ ଇନଭଟର ବି କେତେ ଦିନ ରହିବ
ଆଜ୍ଞା।
କରେଣ୍ଟ ସିନା ଥିଲେ ସେ ଇନ୍ଭର୍ଟର୍ ଟା ଚାର୍ଜ ବ୍ୟାଟେରୀ ଟା ଚାର୍ଜ ହେଲେ ହବ ଯୋଉ ମାନଙ୍କର ମାନେ ଥିବ ଜେନେଟର ନହେଲେ ଡିଜି ପି ସେମାନେ ସବୁ ତେଲ ପକେଇକି ଚଲଉଥିବେ।
ହଁ। ସେ ବି ସେଇଥିରେ ବି ସେ ପଇସା ଇନକମ୍ କରୁଥିଲେ ମାନେ ଗୋଟେ ମୋବାଇଲ ଚାର୍ଜ ବସେଇବାକୁ ପାଞ୍ଚଟଙ୍କା ନା ଦଶଟଙ୍କା ଏମତି ନେଇଯାଆନ୍ତି।
ଅ କୋଉ ଲୋକଙ୍କର ଦରକାର ଆଉ
ହଁ ସେଇଆ, ସିଏ ବାଧ୍ୟତ ଆଉ ଦଶଟଙ୍କା କୋଡିଏଟଙ୍କା ନେଲେ ବି ସିଏ କରିବେ।
ହଁ। ଯାହା ହଉ ବହୁତ ସତ ସେଟାମ ବହୁତ ଆମେ ବି ଶୁଣିଛୁ ବହୁତ ଲୋକ ସେଟାଇମ ରେ ସାହାଯ୍ୟ କରିଛନ୍ତି ପୁରୀ ଖାସ କରି ପୁରୀ ଜିଲ୍ଲାରେ ତ ବେଶୀ କ୍ଷୟକ୍ଷତି ହେଇଥିଲା।
ହଁ ତ ଆମରି ଜିଲ୍ଲାରେ ତ ବେଶୀ ହେଇଥିଲା ତାପରେ ଖାଦ୍ୟ ହରିକା ଯୋଉ କାନ୍ଦ ଆଣିକି ଆମର ସବୁ ପାନ ପାଣି ହରଆ ମାଡିକି ଘର ହରିଆ ମାନେ ଜଣେ ମାନେ ପୁରା ବୁଡି ଯାଇଥିଲା ତଳୁଆ ଥିଲେ ନା ତଳ ଘର ତାଙ୍କର ସବୁ। ହଁ ପାଣି ପୁରା ଭୁଲ ହେଇକି ପୁରା ଇଏ ହେଇଥିଲା କିନ୍ତୁ ମଣି ମାନେ ସବୁ ଲୋକମାନୋନ କିନ୍ତୁ ଯୋଗା ତ୍ୟା ସ୍ଥଳୀ ଆମର କି ସ୍କୁଲ ଘର ହଉ ଯାଇକି ସବୁ ସେଇଠି ଥିଲେ ଆଉ ଡଙ୍ଗାରେ ହେଲେ ମାନେ ଆମ ଗାଁ ମଝିରେ ବି ଅଣ୍ଟା ହେଇ ପାଣି। ଆଉ ଡଙ୍ଗାରେ ଆଣିକି ଖାଇବାକୁ ଯୋଗାନ୍ତି ସବୁ ସ୍କୁଲ ଠେଇ ବଟ ଆମର କିନ୍ତୁ ଉଚ୍ଚାରେ ଘର ଥିଲା ଆମ ମାଡେ ଏତେ ପାଣି ହେଇନଥିଲା ତ ଆମକୁ ଖାଲି ଶୁଖିଲା ଖାଦ୍ୟ ଦେଅନ୍ତି ଯେହେତୁ ପାଣି ଘେରରେ ଥିଲା ନା ଆମ ଚାରିପଟ।
ଆଛା।
ହଁ ଖାଲି ଏ ଚୁଡା ଏ ଯୋଉ ଭାତ ଡାଲମା ହାରିକି ଆଣିକି ବାଣ୍ଟନ୍ତି ବି ଏନ୍ତୀ ସବୁ ହୁଏ।
ଯାହା ହଉ ଭାରି ଲୋକ ହଇରାଣ ହେଲେ ଯାହା ହ ଘର ନଈକୂଳ ପାଖରେ। ସେ ଭାରି ହଇରାଣ ହଉଥିବ ବର୍ଷା ବର୍ଷା ଦିନେ